ହ୍ୟାଲୋ।
ହଁ କୁହ କଣ କରୁଛ? ଏଇଠି ବସିଛି।
ଅ ହଁ। ହଁ ମୁଁ ବି ଏଠି କାମ ସା ସବୁ ସାରିକି ବସିଛି ଆଉ। ଆ ରାତି ପାଇଁ ତ ରୋଷେଇ ହେଇନି ଆଉ। ସାତଟା ହେଲା ବେଳୁ ରୋଷେଇ ଆରମ୍ଭ କରିବା ଆଉ ଆଉ।
ଆଉ ରାତିରେ ଆଜି କଣ କରିବା ରୁଟି ନା ଖାଇଛି ଭାତ। ଆଉ ନରମ ଆଳୁ ବାଇଗଣ ବିଲାତି। ଖାଇଥିଲେ ଆଉ କାଙ୍କଡ଼ ଆଳୁ ଭଜିଥିଲି। ହଉ ଲେମ୍ବୁ ଟିକେ ଚିପୁଡି ଦେଇକି । ଏମିତି ଖାଇଥିଲେ ଆଉ।
ହଉ ହଉ। ଆଉ?
ଆଉ କଣ କହିବି କାମୁଅ। ସରଗଲାଣି ଆଉ ଖାଲି ଘର ଟିକେ ଖରକା ଯିବ ଏବେ ଝିଅକୁ ଟିକେ ଟ୍ୟୁସନ ଛାଡ଼ି ଦେଇକି ଆସିଲି।
ହୁଁ ହୁଁ।
ଆଉ ତୁମର ପୁଅ ଜିଅ
ମୋର ମୋର ପୁଅଟେ ଖାଲି ଏଁ ଦଶ ବର୍ଷର ପୁଅଟେ ତାର ଏଇଟା ପଞ୍ଚମ ଅଷ୍ଟମ ଶ୍ରେଣୀ ହେଲା ସ୍କୁଲ ଯାଉଛି। ଆଉ ତମର?
ଆମର ମୋ ଝିଅ ପଢ଼ୁଛି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର। ତା ଦ୍ୱତୀୟ ଶ୍ରେଣୀ ହେଲା ସକାଳୁଆ ସ୍କୁଲ ହେଉଛି ସକାଳୁଆ ସ୍କୁଲ ଏଠି ଶୋଇଥିଲା ଏଇ ଉଠିକି ଖାଇ ଦେଇେଇକି ଟଉସନ ଯାଇକି- ଛାଡି ଦେଇକି ଆସନି ଟଉସନ ଯାଉଛି ଆଉ ମୋ ପୁଅ ହଉଛି ଏଇ ଆଠ ମାସର ହବ ଆଠ ଏଇ ଆଠ ତାରିଖ ଆଠ ମାସ ଚାଲିବ।
ଓହୋ ଆଉ ଛୋଟ ଛୁଆଟେ ଯୋଉ ବର୍ଷା ବର୍ଷା ହଉଛି ନା। ଆଉ ଦାୟିତ୍ଵରେ ରଖୁଥିବ ଆଉ ଛୋଟ ଛୁଆ ଟେ ଆଉ। ଆଉ ମଶାରେ ଏଇ ଯୋଉ ମଶା ହଉନି ପ୍ରବଳ ମଶା ହଉଛି ମଶାରୁ ବି ଦୂରେଇକି ଟିକେ ରଖିବ ମସାରି ଟାଙ୍ଗିବ। ଛୋଟ ଛୁଆ ଯେହେତୁ ତା ପାଣି ବି ଫୁଟେଇକି ଦବ ଆଉ ଜର ହଉଛି ଲଗାତର ଲାଗି ରହୁଛି ଏଇ ମୋ ପୁଅ କ ମାନେ ବଡ ପିଲା ହେଲାଣି ସେ ବି ସରସ୍ଵତୀ ରେ ପଢୁଛି। ଆଉ ସେ ବଡ ପିଲା ହେଲାଣି ତାକୁ ଏବେ ଦି ମାସ ଧରି ସେମିତି ଲଗାତ ଜର ହେଲା ଯେ ତାକୁ ମାନେ ଡ ଏ ସବୁ ହସ୍ପିଟାଲ ନେଇକି ଏ ଦେଖେଇଲାଠୁ ଦୁଇ ତିନିଟା ହସ୍ପିଟାଲ କମିଛି ଟାଇଫଏଡ ଟିକେ ହେଇଗଲା। ଆଉ ସେ ମଶା ଫସା ହବାରେ ତାପରେ ଏବେ ଟିକେ ତା ମଶା ଟାଙ୍ଗି ସେ ପାଣି ମାନେ ଫୁଟେଇକି ପିଇବା ପାଇଁ ଦଉଛିତାପରେ ବି ଆମର ମାନେ ଚାରି ପାଖକୁ କି ବି ପରିବେଶ ଟିକେ ପରିଷ୍କାର ପରିଛନ୍ନ ରଖିବାକୁ ପଡୁଛି ଡକ୍ଟର କହିଲେ। ଆଉ ଓ କଣ ଏଇ ବେଶୀ ନର୍ଦ୍ଦମା ଯୋଉ ଗାଈ ଯୋଉ ରକ୍ତ ଖୁଆଯାଏ ନା ଆମ ଗାଁ ଗହଳିରେ ଗାଈ ଗୁହାଳ ହଁ ଏସବୁ ଟିକେ ମଶା ଫସା ହଉଛି ନା। ସେଥିପାଇଁ ଟିକେ ଜର ହେଇ ଜର ହେଇଯାଉଛି। ଆଉ ତମ ସେପଟେ ଯୋଉ ଏ ରଜ ପାଳନ କେମିତି କରନ୍ତି? ରଜ ଜାଣିଥିବେ ଆ ଓଡିଶାର ବଡ ପର୍ବ।
ହଁ ରଜ ଆମର ହୁଏ ଆମର ସେଇ ପାଳନ କରାଯାଏ ତିନି ଦିନ। ଝିଅ ମାନେ ଦୋଳି ଖେଳିବେ କିବା କରିବେନି ଆଉ। ଟପଣା ଖାଇଏ ହଉ ଆଛ ଯହାଜା ହେବେ ଝୁଲିବେ ଆଉ ଆମ ଆଉ ଆମଉ ମାନେ ବୋଉ ହୋଇସାରିଲା ପରେ ଆଉ କିଛି ନହିଁ ଖାଲି ଟିକେ ବୁଲିବା କଥ ହ ବୋଉ ହେଇଗଲା ପରେ ଖାଲି ରାନ୍ଧି ବଢ଼ି କି ଦେ ଆଉ
ଆମର ବି ଆମର ଏପଟ ବି ମାନେ ବୋହୁ ମାନଙ୍କ କଥା ଛାଡ ରଜ ଯୋଉ ଉଁ ତିନି ଦିନ ଧରିକି ରଜ ପାଳନ କରାଯାଏ। ଏପଟ ଝିଅ ଯୋଉ ନୂଆ ବୋଉ ଝିଅ ମାନେ ବି ବାହା ହେଇଥିବେ ସେମାନେ ଗାଁ କୁ ଆସନ୍ତି ଆଉ ନୂଆ ଝିଅ ମାନେ ଆଉ ବେଶୀ କରି ଏଟା ରଜରେ ତିନି ଦିନ ବେଶୀ ଝିଅ ମାନଙ୍କୁ ର ପର୍ବ ସେ ସଜ ହଁ। ସଜବାଜ ହେବେ ଦୋଳି ଖେଳିବେ ପିଠା ଖାଇବେ ତାଙ୍କର କିଛି କାମ ନାହିଁ ଆଉ। ବୋହୂ ହେଲେ ତ ହଁ ବର୍ଷେ ଦି ବର୍ଷ ହଁ ଗଲେ ହେରି ସରିଲା ସବୁ କାମ କରିବାକୁ ପଡିବ ଆଉ
ବୋଉ ମାନଙ୍କର ଟୋଟାଲି କହିବାକୁ ଗଲେ କିଛି ନାହିଁ।
ହଁ ହଁ ଆଉ କାଟିବେନି ପାଣି କାଢିବେନି ଆଉ ଆମର ଏପଟେ ବି ରଜ ତିନି ଦିନ ଧରି ପାଳନ କରାଯାଏ ଦୋଳି ବି ବହୁତ ଗୁଡ଼ାଏ ପଡ଼େ। ଏଁ
କେତେ ରେକ ନିୟମ ଅଛି ମାନେ କୁହନ୍ତି ଦାନ୍ତ କାଠି କଟା ଯିବନି। ସେଠି ଇଁ ମାନେ ସିଲେଇ ଲୁଗାପଟା କିଛି ସିଲେଇ ହବନି ମାନେ ବହୁତୁ ଅଛି ତାର
ବାରଜଣ ଆଉ ଆ-ଆମର ଏପଟେ ବି ସେମିତି ଉଁ ସେ ଯୋଉ ରଜ ତିନି ଦିନ ବି ପିଠା ପଣା ଯାହା ସବୁ ପ୍ରସ୍ତୁ ଦଳା ଯାଏ ମେନ୍ ହଉଛି ତ ଅ ରଜରେ ହଉଛି ପୋଡ଼ ପିଠା ପୋଡ଼ ପିଠା ଆମର କେମିତି ପ୍ରସ୍ତୁତ ଯୋଉ ଅ କରାଯାଏ ନା ଆମ ଏପଟ କଥା କହୁଛି ତାକୁ କଣ ଅରୁଆ ଚାଉଳ ତଥା ଅରୁଆ ଚାଉଳ ତାକୁ ବତରେଇ ଦିଅନ୍ତି। ଉ ପାଣି ରେ ବତରେଇ କିି ତା କୁ କିଛି ସମୟ ଭିଜେଇ ଦିଅନ୍ତି ଭିଜେଇକି ତାପରେ କିଛି ସମୟ ଗଲାଠୁ ତାକୁ ଟିକେ ଛାଣିକି ଅଲଗା ପାତ୍ରରେ ଛାଣିକି ତାକୁ ଶୁଖେଇ ଦିଅନ୍ତି ଶୁଖେଇକି ଟିକେ ଚୁନା ଟାଇପ ର କରିଦିଅନ୍ତି ଗୁଣ୍ଡ ଆଁ ତାପରେ ସରିଲା ପରେ ତାକୁ ପାଣି ବସେଇ ଦିଅନ୍ତି ଚୁଲି ହଉ ଏଟା ଚୁଲି ହଉ କି ଚୁ-ଚୁଲିରେ ଯୋଉ ଚୁଲି ବାସ୍ନା ଟା ଅଲଗା ଅଛି କୌଣସି ଜିନିଷଟା ଚୁଲିରେ ତାକୁ ହଲୋ ହଲୋ
ହଁ ହାଲୋ
ହଁ ଦିଦି ମୁଁ କହିଲି ଚୁଲିରେ ତାକୁ ପାଣି ବସେଇ ଦିଅନ୍ତି। ପାଣି ଟା ଫୁଟିଲା ପରେ ଆକୁ ଗୁଡ଼ ପକେଇ ଦିଅନ୍ତି ଆଉ ତା ପାଇଁ ଯାହାର ଯାହାହେଲେ ଗୁଜୁରାତି ତି ଗୋଲମର୍ଚ୍ଚ ଆ ଜେଜପତ୍ର ଅଦା ହଉ ନଡ଼ିଆ କୋରା କି ନଡ଼ିଆ କଟା କାଜୁ ପିସ୍ତା ଏମିତି ସବୁ ଯାହାବି ରଖିଥିବେ ସବୁ ସେଥିରେ ପକେଇଦେବେ ଆଉ ଟିକେ ଗୋଡ଼ ଟା ପକେଇକି ଟିକେ ଫୁଟିଲା ପରେ ତାକୁ କଣ ଚୁନା ଚୁନା ଦେଇକି ତାକୁ ଜନ୍ତି ଦିଅନ୍ତି ଜନ୍ତି କିି ତାପରେ ହେଲା ଟିକେ ମାନେ ହାତରେ ନ ଲାଗିଲା ଟାଇପ୍ ର କଡେଇରେ ଯେମିତି ନ ଲାଗିବ ଜାଣେ ହେଇଗଲା ଏଇଟା ଯନ୍ତୁଣୀ ଟା ତ ବାହାର କରି ଆଣନ୍ତି। କଡେଇରେ ହଉ କି ଯୋଉ ପଲମ ସେଇଥିରେ ହଉ ତାକୁ କଦଳୀ ପତ୍ର ଦେଇକି ତା ତଳେ ଘିଅ ଦେଇକି ସେଇ ଯୋଉ ଉ ଯନ୍ତୁଣୀ କିି ଦେଇ ଦିଅନ୍ତି। ତା ଉପରେ ପୁଣି ଘିଅ ଟିକେ ରଖିକି କଦଳୀ ପତ୍ର ଦେଇକି ଯୋଉ ନିଆଁ ରଡ଼ ହଁ ସେଇଥିରେ ଆମର ହେଲେ ଭଲ କି ସିଝିକି ପୋଅଡ଼ ପି ପିଠା ଟା ମାନେ ଭଲ ଭାବରେ ସିଝିବ। ଉପରେ ଟିକେ ନିଆଁ ରଡ ଦେଇକି ଚୁଲିରେ ମାନେ କରାଯାଏ। ପ୍ରସ୍ତୁତ କରାଯାଏ ତାପରେ ଅଧଘଣ୍ଟେ କି କୋଡିଏ ମିନିଟ ଭିତରେ କି ଅଧଘଣ୍ଟେ ଏମିତି ବେଳେ ପଲେ ରାତିରେ ବି ଖାଲି ବିନା ମାନେ ଚୁଲି ନିଆ ନଥିବ ଏମିତି ଚୁଲିରେ ଟିକେ ଏଇତ ପୋଡ଼ି ସାରିଲା ପରେ ସଖାଳୁକୁ ହେଇଯାଇଥିବ ସେ ଜିନିଷ ଟା ସକାଳୁକୁ ଯୋଉ କେ ପୁରା ମାନେ ଇଏ ପିସ୍ ପିସ୍ କରି କାଟି କେକ୍ ଲାଖେ ୟୁବି ବହୁତ ଭଲ ଲାଗିବ ସକାଳୁ ଖାଇଲେ। ପୋଡ ପିଠା ଟା ଆଉ ତମ ହଁ କଦଳୀ ପତ୍ରରେ ତାକୁ ପୋଡା ଯାଏ। ଆଉ ଏମିତି ଧରିକି ହୁଏ ଆରିସା କାକରା ମଣ୍ଡା ଏମିତି ବହୁତ ପ୍ରକାରର ପି ପିଠା ବନା ହୁଏ ଝିଅ ମାନେ ଖାଇକି ଆମର ଖେଳ ଏଠି ବି ପ୍ରତିଯୋଗିତା ହୁଏ ସବୁ ଖେଳ ଅ ହଁ ଗୀତ ହଉ ନାଚ ହଉ। ଯେଉଁ ଖେଳ କରାଯାଏ। ଆଉ ଦୋଳି ଖେଳନ୍ତି ଯିଉମାନୋନ ବହୁତ ଆମେ ବି ଆମେ ମାନେ ବାପ ବାପ ଘର କୁ ଯାଇଥିଲୁ ସବୁ ଝିଅ ମାନେ ବି ଆସିଥିଲେ ସାଙ୍ଗ ସାଥି ମାନେ ସେଠି ବହୁତ ଏମତି ତିନି ଦିନ କୁଆଡେ କଟିଗଲା ସାଙ୍ଗସାଥିଙ୍କ ମେଳରେ। ଖାଇ ପିଇକି ପଣି ହ ଜଣା ପଡିଲାନି ଆଉ ପୁଣି ଶାଶୁଘର ଅଛୁ ଆ ପାଠ ପଡିଲେ ଆଉ କଣ ରହିହବ କି ତାପରେ ଆମେ ଯୋଉ ପଳେଇ ଆସିଲୁ ଆମର ଏପଟେ ଏମିତି ରଜ କରାଯାଏ ଆଉ। ତମେ ସେପଟେ କଣ ପିଠା ମାନେ ସେ ପୋଡ ପିଠା ନା?
ହୁଁ ପୋଡପିଠା ହୁଏ ପୋଡପିଠା ଟା କମ ହୁଏ। ମୋର ମାନେ ଚକୁଳି ପିଠା ଟା ମେନ୍। ମାନେ ଅଣ କରିକି ତାକୁ ଚକୁଳି କରିବା ଯୋଉ ଦେଇକି ନା ଇଏ ବି କରନ୍ତି ସେ ଆଣ କରିକି ଗୋଳେଇ ଦେଲେ ଚକୁଳି ମଟର ତରକାରୀ ଚ ଖିର ଫଳରେ ଖିର ଫିର ଦେଇକି ଭଲ ଲାଗେ ଖାଇବାକୁ ପାଇଁ ଆଉ। ସେମିତି କରନ୍ତି ଆଉ ପାନ ତ ଛାଡ ରସଜ ପାନ ଖାଆନ୍ତି। ଆଉ ମାନେ ଆରିସା ପିଠା କରନ୍ତି। ଆଉ ବେଶୀ ଆମର ପୋଡ ପିଠାଟା ବେଶୀ ନହିଁ। ଚକୁଳି ପିଠା ସକା ପିଠା ଆରସା ପିଠା
ହଁ ନ୍। ଓହୋ ସେପଟେ ଆରିସ ପିଠା ଟା କରାଯାଏନି ନା? ଆରିଷ ପିଠ ଟା କେମିତି କଣ କରନ୍ତି ସେପଟେ?
ଆଇଷା ପିଠା ଟା ମାନେ ଗୁଡ ଗୁଡ ଆ ଆଣିବି ଗୁଡ ଆଣିକି ତାକୁ ଯୋଉ ଗୁ ସବୁ କଣ ପଢା ବି ଗରମ କରନ୍ତି। ତାକୁ ଏକଲା ଦେଲା ପରେ ଚୁନା ଯୋଉ କୁଟା ହେଇଥିବ ଚୁନାକୁ ଗୁଳା ଯିବ ମୁଁ ତ ଯାଆ ମାନେ ନାହିଁ ମୋ ବୋଉ କୁହେ। ଚୁନାକୁ ବୁଡେଇକି ତାକୁ ମାନେ ଖଳି ଧରନ୍ତି। ଖଳି ଭଲ ଭାବରେ ହେଇଗଲେ ତାକୁ କାଢ଼ିକି ଥଣ୍ଡା କରିବେ ଥଣ୍ଡା କରିଦେଇକି ତାପରେ ତେଲ ଗରମ ହେଲେ ଆଗ ପନ୍ତି ଆଉ ମାନେ ଗୁଡ ପାଗଟା ବେଶୀ ଟାଣ କରିବେନି ତା ପର ଦିଅରକୁ।
ହଁ ଆମର ବି
ଆଉ ଆଉ ଯିଏ ଯାହା ପକେଇବ ନଡିଆ ପକେଇଲା କି ବାଦାମ ପକେଇଲା। ମୋ ବହୁ ଖସା ପକାଏ।
ରାଶି ହଁ ରାଶି ଯଉ ଆମର ଏଇ ଗରମ କରି ଦେଲି ସେଜୋଉ ମାଆ ଯୋଉ ରଖେ। ଦେଖିବେ ହଁ ହଁ। ଆଉ ଚୁନା ସେମିତି କରିକି ଗୁଡ ପକେଇକି ଗୁଡ ଟାକୁ ଦେଖନ୍ତି ନା ପାଣି ରେ ଭୋକ କି କି ସେଟା ଯୋଉ ଟିକେ ବବ୍ଲୁକମ୍ ଟାଇପି ର ଟିକେ ଅଠା ଅଠା ଟାଇପିର ହେଇଥିବ। ତାହେଲେ ଜାଣିବ ପାଗଟା ହେଇଯାଇଛି ଏମିତି ଦେଖନ୍ତି ମୁଁ ଦେଖିଛି। ଆଉ ଏମିତି କରିକି ଏ ଗୁଡ଼ ପକେଇକି ଗୁଡ଼ ପାଗଟା ହେଇଗଲାଠୁ ସେ ଚୁନାକୁ ଘା ପକେଇ ଦିଅନ୍ତି ଆ ଯୋଉ ରାଶି ଥିବ ରାଶିଇ ଏହି ପ୍ ତାକୁ ତାକୁ ବାହାରକୁ ବାହାର କରି କାଢି ଦିଅନ୍ତି ତା ଗରମ ଗରମ ଥୀ ବ ତ ଆଉ କଦଳୀପତ୍ର ହଉ ଯେକୌଣସି ଯୋଉ ଜାଗା ହଉ ତାକୁ ଏମତି ଏମିତି ଯୋଉ ହାତରେ ସବୁ ଚେଟକା ଚେଟକା ଟାଇପ ର କରିଦିଅନ୍ତି ଗୋଲ ଗୋଲ ଟାଇପ ର। ଆଉ କରିକି ତାକୁ ତେଲ କଡେଇରେ ବସେଇ ଥିବି। ତାକୁ ତେଲରେ ଏମିତି ସବୁ ଛାଣନ୍ତି। ଛାଣି ଦିଅନ୍ତି ସେଇ ଯୋଉ ଆରିସା ଯୋଉ ପ୍ରସ୍ତୁତ କରନ୍ତି। ଆଉ ହଉ ଦିଦି ଆଉ କେ କେତେବେଳେ କଥା ହେବା ଆଉ ମୁଁ ରଖୁଛି।
ହଁ ହଉ।
ହଉ।